ହ୍ୟାଲୋ
ଆପଣଙ୍କ କଥା ମୋତେ ଟିକେ ଧୀରେ ଶୁଭୁଛି ଆଉଥରେ କହିଲେ
ହଁ ମୁଁ ପଚାରୁଥିଲି କି କଣ କରୁଛନ୍ତି ଆପଣ ଏବେ ଶୁଭିଲା
ହଁ ହଁ ଏବେ ଆପଣଙ୍କ କଥା ପୁରା ସ୍ପଷ୍ଟ ଭାବରେ ମୋତେ ଶୁଭିଲା ମୋ କଥା ଆପଣଙ୍କୁ ଭଲ ଭାବରେ ଜୋରରେ ଶୁଭୁଛି ତ
ହଁ ହଁ ହଁ ଆପଣଙ୍କ କଥା ମତେ ଭଲ ଭାବରେ ଆଉ ଜୋରସେ ଶୁଭୁଛ ଆପଣ ଏବେ ସବୁ ଖାଇ ପିଇ ସାରିଲେଣି।
ହଉଛି ମୁଁ ଭାବୁଥିଲି କି ଆ ହଉଛି ଖିଆ ପିଆ ତ ମୋର ଏବେ ହିଁ ସାଙ୍ଗେ ସାଙ୍ଗେ ହିଁ ସରିଲା ଆଉ ମୁଁ ଭାବୁଥିଲି କି ହଉଛି ଏଇ ଯୋଉ ମାନେ ଟିକେ ପାଗ ଟା ଯେହେତୁ ବଦଳିଛି ମାନେ ବର୍ଷାର ପାଗ ଯେହେତୁ ଆସିଲାଣି ମାନେ ହଉଛି ବର୍ଷା ଋତୁ ଯେହେତୁ ଆସିଲାଣି କାଳେ ଶୁଭୁଥିବ କି ନ ଶୁଭୁଥିବ ସେଇଥିପାଇଁ ଆପଣଙ୍କୁ ପଚାରିକି ଆପଣଙ୍କ ଠାରୁ ମୁଁ ଟିକେ ଜାଣିଇଦେଲି ଆଉ ଆଉ ଏବେ ମତେ ଲାଗିଲା କି ଯେ ଆହୋ ଶୁଭୁଛି ସେଇଟା ହଉଛି ବଡ କଥା ହଁ ମୁଁ ତ ଆଜି କଣ ଖାଇଛି ଆପଣ ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହେଇଯିବେ ଆପଣ କଣ ଖାଇଛନ୍ତି କହିଲେ?
ମୁଁ ଆଜି ଖାଇଛି ମୁଁ ଏବେ ସବୁ ମାନେ କିଏ ଖରା ବେଳର ଖାଇବା ଖାଇସାରିଲିଣି ମୁଁ ଆଜି ଖାଇଛି ଭାତ ଡାଲି ଦହି କଡି ଆଉ ଯୋଉ ପୋଟଳ ଆଳୁ ତରକାରୀ ଆଉ ଶୁ ଉ ମ କନ୍ତି ସେଇଟା ପୋଟଳ ଆଳୁ ଭଜା
ହଉ ହଉ ତାହେଲେ ଭଲ କରିଚ ନ୍ତି ଆପଣ ହଉଚି କଣ କହୁଥିଲି କହିଲ ଆପଣ ସକାଳୁ ସକାଳୁ ଏତେ ଜିନିଷ ଖାଇଛନ୍ତି। ତ ଆପଣଙ୍କୁ ମାମା ବୋଧେ ସକାଳୁ ସକାଳୁ ସବୁ କରିକି ତାପରେ ତାଙ୍କ କାମକୁ ଯାଉଛନ୍ତି ହଁ ନା
ହଁ ମାମା ସବୁ ରାମ ସାରିକି ଯାଉଛନ୍ତି ଆଉ ତାଙ୍କର ନଅଟା ଭିତରେ ସବୁ କାମ ବି ସରି ଯାଉଛି ଆଉ ବାରଟା ବେଳକୁ ଖାଇ ଦେଇଥିଲି ତାପରେ ଯୋଉ ଏବେ ତ ସବୁ କାମ ବି ମୋର ସରିଲାଣି ତାପରେ ମୁଁ ଆପଣଙ୍କୁ ପଚାରସ ଲେ କି ଏବେ ତ ବର୍ଷା ଦିନ ହେଇଚି ଆ ପା ଆମେ ଦି ଜଣ ମିଶିକି ଆଉ ଆପଣଙ୍କ ଭଉଣୀ ମିଶିକି କୋଲ୍ଡ କଫି କରିକି ପିଇବା କି?
ହଁ ଯଦି ହଉଚି ଆପଣ ଏମିତି ଚାହୁଁଚନ୍ତି ତାହେଲେ କୋଲ୍ଡ କଫି ର ଟ୍ରିଟ୍ ଟା ଆପଣଙ୍କ ତରଫରୁ କଣ କହୁଚନ୍ତି?
ହଁ ହଁ ନିଶ୍ଚୟ। କୋଲ୍ଡ କଫି ଆମେ ଆପଣଙ୍କର ଭଉଣୀ ର ମୋର ଥରେ ଘରେ ବନେଇକି ପିଇଥିଲୁ। ସେଇଟା ବହୁତ ଭଲ ଲାଗୁଥିଲା। ଆଉ ଏଥର ଆପଣଙ୍କୁ ଆମେ ଓରିଇ ସେକ୍ ଘରେ ବନେଇକି ଦବୁ। ଆପଣଙ୍କୁ ଭଲ ଲାଗିବ କି ନାହିଁ ଆ ଆପଣ କହିବେ ଠିକ ଅଛି ଆଉ ଆପଣ ମିଠା ଖାଆନ୍ତି ତ?
ହଁ ମାନେ ମିଠାଟା ମୁଁ ତ ଆଉ ବେଶୀ ଖାଉନାହିଁ। ତଥାପି ଅଳପ ଅଳପ ଖାଉଚି। ଆଉ ମୁଁ କହୁଥିଲି କି ଓରିଓ ସେକ୍ ବଦଳରେ ଆପଣ ଯଦି ଓରିଓ କେକ୍ କରନ୍ତେ ୟୁଟ୍ୟୁବ ରୁ ଦେ ଖିକି ତାହେଲେ ମତେ ଟିକେ ଭଲ ଲାଗନ୍ତା। କଣ କହୁଚନ୍ତି ଆପଣ ଓରିଓ କେକ୍ ବନେଇବେ?
ଓରିଓ କେକ୍ ପାଇଁ ତ ଅ ଯୋଉ ସବୁ ୟୁନଷ ଦରକାର ସେଇଟା ଆମ ପାଖରେ ନାହିଁ। ତ ଓରିଓ କେକ୍ ବନେଇବି କେମିତି? ଓରିଓ କେକ୍ ପାଇଁ ତ ଫାଷ୍ଟ ଯଉ ଗୋଟେ ଯୋଉ ଯୋଉଥିରେ କେକ୍ ଟା ଫୁଲେ ସେଇ ଯନ୍ତ୍ର ବି ଗୋ ଟେ ଦରକାର ଆଉ ସେଇଟା ଗ୍ୟାସ ରେ କଲେ ସେଇଟା ଭଲରେ ହବନି। ସେଇ ଯନ୍ତ୍ରଟା ତ ଆମ ପାଖରେ ନାହିଁ ତ ଆମେ କରିପାରିବାନି ନା।
ନାଇଁ ନାଇଁ ଆଜିକାଲି ବହୁତ ସହଜ ଉପାୟରେ ହଉଚି ସେ ଅନଲାଇନ ର ଭିଡିଓରେ ଦେ ଖଉଚି ଆଉ ଓରିଓ ଟା ଓରିଓ ବିସ୍କୁଟ ରେ ହିଁ ସେ କେକ୍ ଟା ହେଇଯିବ। ଆଉ ମୁଁ ସେଇଥିପାଇଁ କହୁଥିଲି କି ଆପଣ ଆପଣଙ୍କ ଭଉଣୀକୁ କହିବେ ସେ ଯୋଉଠୁ ଚାକିରି କରିଚନ୍ତି ସେଇଠି ସେ ତବେଳେ ଓରିଓ ବିସ୍କୁଟରେ ଅଫର୍ ଆସିବ ସେତବେଳେ ଓରିଓ ନେଇ ଆସିବେ। ଆଉ ସେଦିନର ସେଇ ଯୋଉ ଆପଣ ମତେ ଦେଖେଇଲେ ସେଇ ଯୋଉ ଗୋଟେ ପାଣି ବୋଟଲ ଟା ଆଉ ଗୋଟେ ଟିଫିନ୍ ବକ୍ସ ସେଥିରେ କେତେଟା ପାଣି ବୋଟଲ କେତେଟା ଟିଫିନ୍ ବକ୍ସ ଥିଲା?
ସେଇଥିରେ ଗୋଟେ ପାଣି ବୋଟଲ ଦିଟା ଟିଫିିନ ଥିଲା ଆଉ ଜାଣିଚନ୍ତି ସେ ପାଣି ବୋଟଲ ଟା ମୁଁ କାଲି ହିଁ କାଢିଥିଲି ଆଜି ଯେତବେଳେ ମୁଁ କାଢିକି ସେ ଥିରେ ବ୍ୟାଗ ରେ ରଖିଥିଲି ସେଟା ବ୍ୟାଗରେ ଖସି ପଡିକି ଭାଙ୍ଗି ବି ଗଲା। ଆଉ ସେଇଥିପାଇଁ ମୁଁ ମୋ ମାମାଙ୍କ ଠାରୁ ବହୁତୁ ଗାଳି ଶୁଣିଲି। ତାପରେ ମୋ ଦିଦି ଜାଣିନି ମୋ ଦିଦି ଯଦି ଜାଣିବ ମତେ ବାଡେଇବ।
ସତରେ ଆପଣ ଏଇଆ କାମ କରିଚନ୍ତି ଆଜି ସେ ବୋତଲ ଟାକୁ ସତରେ ଭାଙ୍ଗି ଦେଇଚନ୍ତି ନା ମ ତେ ମିଛରେ କହୁଚନ୍ତି ଆମେ କଥା ହଉଚେ ବୋଲି?
ନା ନା ମୁଁ ସେଇଟା ସତରେ ଭାଙ୍ଗି ଦେଇଚି ମୁଁ ଆପଣଙ୍କୁ ଆଣିକି ଦେଖେଇବି। ତାର ଯୋଉ ଉପର ଠିପିଟା ଥିଲା ସେଇଟା ପୁରା ପଡିକି ଭାଙ୍ଗି ଯାଇଚି। କାରଣ ସେଇଥିରେ ପୁରା ପାଣି ଫୁଲ୍ ଥିଲା ନା ସେଇ ଯୁଗୁରୁ।
ହଁ ପାଣି ଯେହେତୁ ଫୁଲ୍ ପୁରା ସମ୍ପୂର୍ଣ୍ଣ ବୋତଲଟାରେ ଥିଲା। ତ ସେଇଟା ବହୁତ ଓଜନିଆ ହେଇଥିବ ଆଉ ମାନେ ଏମିତି ଖାଲି ପାଣି ନଥିବା ବୋ ଟଲ ତା ତଳେ ପଡିଥିଲେ କିଛି ଅସୁବିଧା ହେଇନଥାନ୍ତା ହେଲେ ଯେହେତୁ ପାଣି ଥିବା ବୋଟଲ ଟା ତଳେ ପଡିଚି ତ ଅସୁବିଧା ହେଇଥିବ ଓଜନ ହେଇକି ସେ ଯ ମାନେ ଜଲଦି ଭାଙ୍ଗି ଯାଇଥିବ ମାନେ ଫା ଟି ଯାଇଥିବ ମୁଁ ବୁଝିଲି ଆଉ କଣ କହୁଥିଲି କହିଲେ ତାହେଲେ ମୁଁ ଭାବୁଚି ଆପଣଙ୍କ ଭଉଣୀକୁ ଆଜି ଜଣେଇଦେବି ଆପଣଙ୍କ ମାମା ସିନା ଲୁଚେଇଚନ୍ତି। ମୁଁ ଭାବୁଚି ଆପଣଙ୍କ ଭଉଣୀକୁ ଜଣେଇଦେବି ଯେମିତି ସେ ଆଉ ଆପଣଙ୍କ ଭଳିଆ ଦାୟିତ୍ଵ ହିନ ପିଲାକୁ ଆଉ କିଛି ବି ନ ଆଣିକି ଦିଏ ନା କଣ କହୁଚନ୍ତି?
ଆପଣ ମୋ ଭଉଣୀକୁ ଜଣେଇବା ପୂର୍ବରୁ ହି ମୁଁ ମୋ ବୋଟଲ୍ ର ତାକୁ ମାନେ ତାର ଯୋଉ ଭାଙ୍ଗି ଯାଇଥିଲା ତାକୁ ମୁଁ ଫେବି କ୍ବକି ରେ ଚିପ୍ କେଇ ଦେଇଛି। ତ ସେ ଦେଖିଲେ ବି ଜାଣିପାରିବନି କି ଏଇଟା ଭାଙ୍ଗିଥିଲା ବୋଲି।
ଦେଖନ୍ତୁ ଭାଙ୍ଗିଲେ ସେଇଠି ଗୋଟେ ଦାଗ ତ ପଡିଥାଏ ନା ଗୋଟେ ଲାଇନ୍ ଭଳିଆ କଟା ଦାଗଟେ ତ କାହିଁକି ଜାଣିପାରିବେନି ସବୁ ସାଧାରଣ ଲୋକ ଜାଣି ହିଁ ଦେବେ ତ ଆପଣ ସେଇ ବିଷୟରେ ଚିନ୍ତା କରନ୍ତୁନି। ଆଜି ସନ୍ଧ୍ୟା ବେଳେ ଆପଣଙ୍କ ଭଉଣୀ ଜେ ଯେତେବେଳେ ତାଙ୍କ କାମରୁ ଫେରିବେ ମୁଁ ସେତେବେଳେ ଦେଖେଇ ଦେବି ନିଶ୍ଚିନ୍ତ ଦେଖେଇ ଦେବି। ଆଉ ଆପଣଙ୍କର ବ୍ୟାଗ୍ ଆଣିବା କଥା କଣ ହେଲା।
ମୋର ବ୍ୟାଗ୍ ଏବେ ନୂଆ ଅଣା ସରିଲାଣି ଆପଣ ଜାଣିନାହାନ୍ତି କି? ସେଇ ବ୍ୟାଗ ଟା ନେଇଥିଲା ମୋର ଛବିଶ ଶହ ଟଙ୍କା ନେଇଛି। ସେ ବ୍ୟାଗ ଟା ପୁରା ବ୍ଲାକ୍ କଲର ର ସେଥିରେ ବହୁତ୍ ସାରା ଚେନ୍ ବି ଅଛି। ଆପଣ ଦେଖି ନାହାନ୍ତି ସେ ବ୍ୟାଗ୍
ନାଇଁ ନାଇଁ ଆପଣଙ୍କ ଭଉଣୀ ତ ଗୋଟେ ବ୍ୟାଗ୍ ଧରିଥିଲେ ଆପଣଙ୍କର ବି ଗୋ ଗୋଟେ ନୂଆ ବ୍ୟାଗ୍ ଆସିଛି କି ମୁଁ ତ ଜାଣିନି ଆପଣ ମୋ ସହିତ କଥା କଥା ହେଲା ପରେ ଟିକଏ ଯିବେ ଆଣିକି ଦେଖେଇବେ
ହଁ ହଁ ନିଶ୍ଚୟ ଆଣିକି ଦେଖେଇବି ଆଉ ଆପଣ ଆପଣଙ୍କ ଫୋନ ଟା ଟିକେ ପାଖେ ପାଖରେ ରଖି କଥା ହୁଅନ୍ତୁ ଆପଣଙ୍କ ଭଏସ୍ ଟା ଟିକେ ଲାଖୁଛି।
ହଁ ହଁ ମୁଁ ତ ପୁରା ପାଖ ମାନେ ମୋ ମୁହଁର ପୁରା ପାଖରେ ହିଁ ମୋର ଫୋନ ଟା ଅଛି ତଥାପି କଣ ପାଇଁ ଲାଖୁଛି କେ ଜାଣି ଏଇ ଯୋଉ ବର୍ଷା ଋତୁ ଆସିଲାଣି ବୋଧେ ସେଇଥିପାଇଁ। ଲାଖୁଛି ଆଉ
ହଁ। ହଁ ଆଉ ଏବେ ତ ବର୍ଷା ଋତୁ ଆସିଲାଣି ଆମେ କଣ ମ୍ୟାଗି ପତ୍ର ଖାଇକି କରିକି ଖାଇଲେ ଭଲ ହୁଅନ୍ତାନି।
ହଁ ହଁ ଆପଣ ସେଇୟା ହିଁ କରନ୍ତୁ। ହଉଛି ଆପଣ ମ୍ୟାଗି ହିଁ କରିଦିଅନ୍ତୁ ଗରମ ଗରମ ମ୍ୟାଗି ହିଁ ମୋତେ ମତେ ଭଲ ଲାଗେ ଆଉ ମତେ ବର୍ଷାରେ କଣ ଖାଇବାକୁ ଭଲ ଲାଗେ କହିଲେ ହଉଛି। ପକୁଡ଼ି ଆଉ ହେଉଛି ଚାହା ତ ଆପଣ କେବେ ମୋ ପାଇଁ ଚାହା ଆଉ ପକୁଡି କରିକି ଆଣୁନାହାନ୍ତି ନହେଲେ ଆପଣଙ୍କ ମାମା କୁ କହୁନାହାନ୍ତି କରିବେ ନା କଣ କହୁଛନ୍ତି?
ମତେ ତ ପକୁଡି କରି ଆସେନି ମୁଁ ଆପଣଙ୍କ ପାଇଁ ଯଦି ହବ ଚାହା କରିଦେବି ଆଉ ପକୁଡି ପତ୍ର ତ ମ ମତେ ଆସେନି ମତେ ଆସେ ଯେ କିନ୍ତୁ ତା କୁ ମୁଁ ଛାଣି ପାରେନି ଭଲରେ କିନ୍ତୁ। ଚାହା ଟା ମତେ ପୁରା ଭଲରେ କରିଆସେ ସେଇଟା ନାଲି ଚା ହଉ କି କ୍ଷୀର ଚା ହଉ ଆଉ ମତେ ଅମୁଲ ଚାହା ବି କରି ଆସେ ମୁଁ ଆପଣଙ୍କୁ ଏଇ ଭିତରୁ କଉ ଚାହା ଦେବି ଆପଣ କହୁନାହାନ୍ତି।
ନାହିଁ ମତେ ତ କେବଳ ହେଉଛି। ଚାହା ଯେତେବେଳେ ମୋର ପାଠ ପଢିବାକୁ ଥିବ ଆଉ ମତେ ନିଦ ଲାଗୁଥିବ ମୁଁ ସେତେବେଳେ ପିଇବାକୁ ପସନ୍ଦ କ ଚାହା ଆଉ ହଉଛି କଫି ଏଇ ଗୁଡାକ ନହେଲେ ମୁଁ ଆଉ ଅନ୍ୟ ସମୟରେ ଏଇଗୁଡାକ ପିଏନି। ଛାଡ଼ନ୍ତୁ ଆପଣ ଆଜି ଗୋଟେ କାମ କରନ୍ତୁ ଆପଣ ଯେତେବେଳେ ଆସ ତେବେ ଆପଣଙ୍କ ମାମା ଆପଣ ଆପଣଙ୍କ ଫୋନରେ ଟିକେ ହଉଛି ସର୍ଚ କରିକି ଦେଖିବେ କେକ୍ ଇଜି ମାନେ ଇଜି ଉପାୟ ହଉଛି ମାନେ ବହୁତ୍ ସହଜ ଉପାୟ କେକ୍ ବନେଇବାର। ଆଉ ଆପଣ ମୋ ପାଇଁ କେକ୍ ବନେଇକି ଦେବେ, ମତେ କେକ୍ ଖାଇବାର ବହୁତ ଇଚ୍ଛା ହଉଛି, ଆଉ ନହେଲେ ଆପଣଙ୍କ ଭଉଣୀକୁ କହିବେ ଯେତେବେଳେ ଅଫର୍ ଥିବ ରିଲାଏନ୍ସ କି ମାନେ କୋଉଥିରେ ବି ଗୋଟେ ଅଫର୍ ଥିବ ସେଠି ଆପଣଙ୍କ ଭଉଣୀ କହିବେ କେକ୍ ବନେଇବାର ଜିନିଷ ସବୁ ନେଇଆସିବା ଆପଣ ବନେଇକି ସେ କେକ୍ କୁ ରଖିକି ମାନେ ହଉଛି ସ୍କୁଲକୁୁ ବି ନେଇ ପାରିବେ ଡବାରେ ରଖିକି ବୁଝିଲେ ଆଉ ଆପଣଙ୍କ ବାହାରୁ କେକ୍ କିଣିବାକୁ ପଡ଼ିବନି, ସେଥିପାଇଁ ମୁଁ ଭାବୁଥିଲି ଆପଣ ସେଇଆ ହିଁ କରନ୍ତୁ, ମାନେ ଟିକେ ଦେଖି ଦିଅନ୍ତୁ, ଭିଡ଼ିଓ ଗୁଡ଼ାକ ଭିଡ଼ିଓ ଗୁଡ଼ାକ ଦେଖିକି ଇଏ କରନ୍ତୁ ନା କଣ କହୁଛନ୍ତି?
ହଁ ହଁ ସେମିତି ହିଁ କରିବା, ଆଉ ଯୋଉ ମୁଁ ତ ମୋ ଭଉଣୀକୁ କହିଦେବି, ଖାଲି ଆପଣ ଯୋଉ କେକ୍ ବନେଇଲା ବେଳେ ଟିକେ ସାହାଯ୍ୟ କଲେ ଭଲ ହବ। ଆଉ ସେ କେକ୍ ଟା କେମିତି ଫୁଲିବ ସେଇଟା ବି ଆପଣଙ୍କ ଉପରେ ଦାୟିତ୍ଵ ଆପଣଙ୍କର ସେଇଟା କେମିତି ଫୁଲିବ ଠିକ ଅଛି, ଆଉ ସେଇଟାକୁ ମୁଁ ଯେତିକି ଦେଖିଥିଲି ସେମାନେ ଆଗ ଓରିଓ ବିସ୍କୁଟ କୁ ତାର ଅ କ୍ରିମ ରୁ ଅଲଗା କରିଦିଅନ୍ତି, ତାପରେ ତାକୁ ପୁରା ଗୁଣ୍ଡ କରିଦେଇକି ସେଥିରେ କ୍ଷୀରକୁ ଭଲ ଭାବରେ ଗୋଳେଇ ଗୋଳେଇ ଦିଅନ୍ତି, ତାପରେ ସେଇଥିରେ ଚିନି ବି ଟିକେ ପକାନ୍ତି। ତାପରେ ସେଇ ଯୋଉ କ୍ରିମ ଟାକୁ ବି ସେଇଥିରେ ପକେଇ ଦିଅ ନ୍ତି। ତାପରେ ତାଙ୍କର ଗୋ ଯଉ ଗୋଟେ ଗ୍ୟାସ ଉପରେ ଗୋଟେ ପ୍ୟାନ ଟେ ରଖିକି, ତା ଉ ଉପରେ ଗୋଟେ ଛାଞ୍ଚ ଟାଇପ ର ରଖିକି ତା ତଳେ ଯୋଉ ପାଣି ଦେଇକି, ସେଇଠି ରଖନ୍ତି, ସେଇଠିରେ ବହୁତ ଭଲ ଲାଗେ, ହଉ ମୁଁ ଏବେ ପାଇଁ ତ ରଖୁ ଛି ଆଉ କେତେବେଳେ କଥା ହବା।
ହଉ ରଖନ୍ତୁ।